ହ୍ୟାଲୋ। ହ୍ୟାଲୋ-ଅ।
ହଉ।
ହ୍ୟାଲୋ।
ଆଜ୍ଞା, ହ୍ୟାଲୋ ଆଜ୍ଞା ନମସ୍କାର। ହ୍ୟାଲୋ।
ହ୍ୟାଲୋ। ହଁ ତ ନେ
ହ୍ୟାଲୋ।
ଆସନ୍ତୁ।
ନେଟୱାର୍କ ବାହା ନେଟୱାର୍କରେ ଅଛି ଆଜ୍ଞା। ରାସ୍ତା ରାସ୍ତାରେ ଆସି ଅଛି। ସରିଯାଉଛି। ହ୍ୟାଲୋ
ମୋ କଥା ଆପଣଙ୍କୁ କ୍ଲିୟର ଶୁଭୁଛି? ନମସ୍କାର ଜୟ ଜଗନ୍ନାଥ।
ନମସ୍କାର ଆଜ୍ଞା। ଜୟ ଜଗନ୍ନାଥ କୁହନ୍ତୁ କେମତି ଅଛନ୍ତି?
ଭଲ ଅଛୁ। ଆପଣ କେମିତି ଅଛନ୍ତି?
ହଁ ମୁଁ ଭଲ ଅଛି। ଏବେ ତ ଡ୍ୟୁଟିରୁୁ ଆସିକି ଜଷ୍ଟ ପହଞ୍ଚିଛି। ଆମର ଅନୁଗୁଳ ଆଜ୍ଞା।
ଆଜ୍ଞା ଆଉ କଣ ଖାଇଛନ୍ତି?
ହଁ ଲଞ୍ଚ କରିଥିଲେ। ସକାଳେ ସେଇ ସାଧା ମିିଲ୍। ଆଉ ଏବେ ତ ଆସିକି ଘରେ ପହଞ୍ଚିଛି ଜଷ୍ଟ। ସେ କଣ୍ଟିନ୍ୟୁ ହଉଥିଲା ତ ସେଥିପାଇଁ ମୁଁ ଡ୍ରାଇଭିଂ କରୁଛି।
ଆଚ୍ଛା ଆ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି? ଭୁବନେଶ୍ୱରରୁୁ ପୁଅ ନା ଜାଣିଛନ୍ତି?
ଆଜ୍ଞା।
ସେଇଠର ଭୁବନେଶ୍ୱରରୁ ଗଲାବେଳେ କଳ୍ପନା ସ୍କ୍ୱାର।
ଆଜ୍ଞା ଆଜ୍ଞା ଅ ଘରେ ଆମର ହଁ ଆଜ୍ଞା
ଆଜ୍ଞା ଆଉ ଆପଣଙ୍କ ଘରେ କିଏ କିଏ ରହୁଛନ୍ତି?
ଘରେ ବାବା ମୋର ବଡ ଭାଇ ଭାଉଜ ଆଉ ପୁତୁରା ଝିଅରି ଦି ଜଣ ଆଉ ମୁଁ ତ ଭୁବନେଶ୍ଵରରେ ରହୁଛି। ଆଉ ସାନ ଭାଇ ବୋହୂ ଆଉ ପୁତ୍ରା ଝିଆରୀ ଦି ଜଣ। ସେ ବି ଅଛନ୍ତି ଆଠଗଡରେ ସେ ରହୁଛନ୍ତି। ଏମିତି ସବୁ ଭିନ୍ନ ଭିନ୍ନ ହେଇକି ଅଛୁ ଆଉ।
ଆଉ ଆଜି କଣ ଖାଇଥିଲେ?
ଖରାବେଳେ ସାଧା ମିଲ୍ସ।
ଆଜ୍ଞା କଣ ଆଇଟମ୍? ଭାଇ ନେଟୱାର୍କ ବାହାରକୁ ପଳେଇଲେ ନା କଣ? ଶୁଣିକି କଥା କଟିଲା। ହ୍ୟାଲୋ
ତ
ଟ ହେହଲେ ତ କଟିଯିବ ଭାଇ ଟରେ
ଆସୁନାହିଁ ଆଜ୍ଞା।
ନେଟୱାର୍କ ହେଲେ ସେଇଠି ବସି ପଡନ୍ତୁ ଆପଣ ଯୋଉଠି ବଇ ଆଉ ହଲଚଲ ହୁଅନ୍ତୁନି ନେଟୱାର୍କ ଆପଣଙ୍କ କଥା ମତେ ଶୁଭା ଯାଉଛି। ମୋ କଥା ଆପଣଙ୍କୁ ଶୁଭା ଯାଉଛି?
ସଧା ସୁବିଧା କରି ଯାଏ।
କଣଙ୍କ କଥା ମତେ ଅଧା ସୁଭୁଛି ଅଧା କଟିି ଯାଉଛି ମୁଁ ବାହାରେ ବସଛି ସିଏ ଆପଣ ବାହାରେ ହିଁ ଯୋଉଠି ପାଉଛି ସେ
ଆପଣ ଯୋଉଠି ବସିଛନ୍ତି ପାଉଛି ସେଇଠି ବସି ପଡନ୍ତୁ ଆଉ ହଲଚାଲ ହଲଚଲ ହୁଅନ୍ତୁନି ଦ ଶ ମିନିଟ ଖଣ୍ଡେ ବସି ପଳନ୍ତୁ।
ଆଜ୍ଞା ଆଜ୍ଞା ସେଇଠି ବସେଇାଉ ସେଇଠି ତ ଠିଆ ହେଇଛି ଚୁପଚାପ ଠିଆ ହେଇଛି ରାସ୍ ତା ଉପରେ ପୁରା ଠିଆ ହେଇଚି।
ଆଁ ମୁଁ ବି ସେ ରାସ୍ତା ଉପରେ ଏକା ବସିଚି ଆ
ଏବେ ନେଟ୍‌ୱାର୍କ ପ୍ରୋବ୍ଲେମ କଣ ରହୁଚି ମୁଁ ବି ବୁଝି ପାରୁନି ଆଜି। ଦିନ ସାରା ନେଟୱର୍କ୍
ନାଇଁ।
ତାର ପ୍ରୋବ୍ଲେମ୍ ର
ଆଜ୍ଞା ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି? ହଁ ହଁ ହଁ ଭାତ ଡାଲି ଆଉ ସୋୟାବିିନ ତରକାରୀ ଆଉ ଭେଣ୍ଡି ଭଜା ଆଉ ପାମ୍ପଡ଼।
ଯା ହଉ ପୁରା ସାଧା ଆଉ ତୃଶ୍ରୀ ଆଉ। ସେମ୍ ତିରେ ବି ଆଜି ଗୁରୁବାର ଶାକାହାରୀ ଖାଇବାଟା ଠିକ୍‌।
ହୁଁ ହୁଁ ଆଉ? ଆପଣ କଁ ପାଠ ପଢିଛନ୍ତି?
ମୁଁ ଆଜ୍ଞା ଦଶମ ଯାଏଁପାଠ ପଢିଚି।
ଆଜ୍ଞା।
ଦଶମ ଯାଏଁ ପାଠ ପଢିଛି ଡ୍ରାଇଭିଂ କାମ କରୁଚି ସ୍କୁଲରେ। ନାଇଁ ମ ବାପା ମମି ସବୁ ମରିଯାଇ ବାପା ମା ମରି ଯାଇଚନ୍ତି ଆଉ ଭାଇ ଭାଉଜ ପୁତୁରା ଝିଆରି ସେମାନେ ଅଛନ୍ତି। ବାପା ମା କରୋନା ଟାଇମ ରେ ଡେଥ କରି ଯାଇଚନ୍ତି ଆଉ।
ଅଁ ହ। ଆଁ ଆପଣ ରାତିରେ ରୋଷେଇ?
ଆଜ୍ଞା?
ରାତିରେ ରୋଷେଇ?
ରାତିରେ ପ୍ରାୟ ରୁ
କିଏ ଆପଣ କରୁଚନ୍ତି?
ଓ ଭଜା ଫଜା କଣ କରିଦବା। ତାକୁ ଖାଇକି ରହିି
ଆପଣ ଆପଣ କରୁଛନ୍ତି?
ଆଜ୍ଞା?
ଆପଣ ରୋଷେଇ କରୁଛନ୍ତି ରୁଟି?
ହାଲୋ।
ହାଲୋ ହାଲୋ ଭାଇ ଶୁଣା ଯାଉଛିନା? ହାଲୋ ଆଜ୍ଞା ମୋ କ ଥା ଆପଣଙ୍କୁ ଶୁଗା ଯାଉଚି? ହାଲୋ। ହାଲୋ।
ନେଟୱାର୍କ ବା ହାଲୋ।
ହାଲୋ। ହାଲୋ।
କୁହନ୍ତୁ।
ମୁଁ କ ମୁଁ କହିଲି ଆପଣ ନିଜେ ରୁଟି କରୁଚନ୍ତି? ଫୁଣି ହାଲୋ।
ହଁ ଯିଏ ତିଆରି କ କରେ ନିଜେ।
ଆଜ୍ଞା। ହଁ ଶୁଭୁଛି ଭାଇ ଶୁଭୁଛି।
କରେ।
ଆଜ୍ଞା।
ଆଜ୍ଞା ଆଜ୍ଞା ନିଜେ ରୋଷେଇ କରେ। ସରିଲା ପରେ ଯଦି ମୋବାଇଲ ପୁଣି ସକାଳୁ ଉଠିଲେ କାମ କରେ।
ଆଉ ସକାଳୁ କଁ ଖାଇଥିଲେ?
ହଁ ରୁ ରୁଟି କରିକି ଆସିଲି। ଆଉ ଡାଲି ତରକାରୀ ଏକା ଅଛି ଆଉ କଣ ଭଜା ଫଜା କରିବି ଆଉ।
ଆଜ୍ଞା ଆଜ୍ଞା ଫ୍ରିଜ ରୁ କାଢ଼ିକି ସବୁ ଗରମ କରିବେ ନା କି।
ନା ନା ଫ୍ରିଜ ଆମେ ରଖିନୁ ମାନେ ପା ଫେରେ ଆମେ ଆମେ ବାହାରେ ରହିଛୁ ତ ଆଜ୍ଞା। ଫ୍ରିଜ ରୁ ରୋଷେଇ କରି ଖାଇବା ଟା ଠିକ ନୁହଁ। ଦେହ ପାଇଁ କ୍ଷତିକାରାକ। ହାଲୋ। ଭାଇ ଶୁଭୁଛି ହ୍ୟାଲୋ। ହାଲୋ। ହାଲୋ। ଭାଇ। ହାଲୋ। ହାଲୋ ହାଲୋ ହାଲୋ। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ ହାଲୋ। ଭାଇ ଆପଣଙ୍କୁ ମୋ କଥା ଶୁଭା ଯାଉଛି? ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ ହାଲୋ। ହାଲୋ। ହାଲୋ। ହାଲୋ। ହ୍ୟାଲୋ। ଆଜ୍ଞା ଆପଣଙ୍କୁ ମୋ କଥା ଶୁଭ ଯାଉଛି? ଟିକେ ନେଟୱାର୍କ ଇସ୍ୟୁ ହଉଛି ଭାଇ ଏଇ ଆଗକୁ ଟିକେ ଶନିବାର କୁ ହାଲୋ। ହ୍ୟାଲୋ। ହାଲୋ।